ହାଲୋ ହଁ ହ୍ୟାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ମ୍ୟାଡାମ।
ଆଜ୍ଞା ମ୍ୟାଡାମ ନମସ୍କାର କେମିତି ଅଛନ୍ତି? ଆଜ୍ଞା ନମସ୍କାର। ହ୍ୟାଲୋ
ହ୍ୟାଲୋ ହୁଁ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି। ଆପଣ
ହୁଁ ମୁଁ ବି ଭଲ ଅଛି। ଆପଣ ବାହାରେ ରହୁଛନ୍ତି କି?
ହଁ ବାହାରେ ରହୁଛି। ଆଉ ଏମିତିରେ ବି ମାନେ ଟିକେ ଭଲ ଲାଗୁନଥିଲା କେମିତି ଗୋଟେ ଲାଗୁ ବେଶୀ ଦେହଟା ଖରାପ୍ ଖରାପ୍
ଆଛା ଆପଣ ବାହାରେ ରହିଲେ ଦେହ ଖରାପ୍ ହେଲେ କଣ୍ କରନ୍ତି?
ହଁ କନ୍ କରିବା ତା ପ୍ରଥମେ ତ ଯାହାବି ମନେକର ଭଲ ଲାଗୁନି ତ ନିହାତି ଭାବରେ ଖାଇବା ପିଇବା ଠିକ୍ ରଖିବା। ତାପରେ କଣ୍ ହେଇଚି ତାପରେ ନହେଲେ ଅ ଅଧିକ ଯଦି ଭଲ ନ ହୁଏ ତ ମୁଁ ମେ ମୁଁ ତାପରେ ଔଷଧ୍ ତା ପାଇଁ ନିଏ। ନହେଲେ ନାଇଁ ତାପରେ ଘରୁକୁ ଫୋନ୍ କରିକି ବି ପଚାରେ କଣ୍ ଏଇଟା କଣ୍ ହେଇପାରେ କାହିଁକି ହଁ ପରା ଯୋଉଠି ଥିଲେ ବି ଘର କଥା ହିଁ ମନେ ପଡେ ଦୁଃଖ ଲାଗେ କାନ୍ଦ ଲାଗେ ଏକା ଏକା ଲ ଲାଗେ ହେଁ।
ହଁ। ଏକା ରହିବା ତ ସବୁବେଳେ ବହୁତ୍ ଅସୁବିଧା ହୁଏ। ଆପଣ କେମିତି ଏକା ରଉ ଛନ୍ତି ନା ସାଙ୍ଗ ହେଇକି ରହୁଛନ୍ତି?
ନା-ଆ-ଆ-ଆମୋ ସାଙ୍ଗ ହେଇକି ରୁହେ। ତଥାପି ଘର ପରିବାର ଲୋକ ନାହାନ୍ତି ନା ତ ସେଇ ଜିନିଷଟା ଅଭାବ ଅନୁଭବ୍ ହୁଏ ଏଇ ସମୟରେ।
ଆଚ୍ଛା।
ଆପଣ କଣ୍ କରୁଥିଲେ?
କୋଉ କଥା କହିଲେ?
ହେଲେ ଆପଣ୍ ଏବେ କଣ୍ କରୁଥିଲେ?
ମୁଁ ଏବେ ଆସିଲି। କାମରୁ କାମ ସାରିକି ଏବେ ଆସଲି ଛୋଟେ ଆଉ ଆପଣ କଣ କରୁଥିଲେ?
ମୁଁ ଏମିତି ବସିଚି।
ଆଛା।
ଆଉ ଆଜି କଣ୍ ଖାଇଛନ୍ତି?
ଆଜି ମୁଁ ଭାତ, ସନ୍ତୁଳା ଆଉ କଲରା ଭଜା, ଖଟା ଖାଇଛି, ଆଉ ଆପଣ କଣ ଖାଇ? ଚନ୍ଡୀ।
ନା, ଚିନୁ -ମୁଁ ସେଇ କିଛି ଖାଇନି ବୋଲିିହିଁ ଗୋଟେ ଭଲ ଲାଗୁନି। ମୁଁ ଯଉ ଉପବାସ୍ ଅଛି ତ ମୁଁ ଖାଇ ନଥିଲି ତ ସେଥି
ବାହାର ଖାଦ୍ୟ ଖାଇବା ଭଲ ନୁହଁ କିନ୍ତୁ ଦେହ ଖରାପ୍ ଏଗୁଡାତ ବାହାର ଖାଦ୍ୟ ଖାଇବାକୁ ଇଚ୍ଛା ହଉଥିବ ନା?
ହଁ-ହଁ ସେମିତି ହିଁ ହୁଏ।
କଣ୍ ବାହାର ଖାଦ୍ୟ ଅଧିକ ଖାଆନ୍ତି?
ଆ ଖାଇବାକୁ ତ ଅଧିକ ଇଚ୍ଛା ହୁଏ କିନ୍ତୁ ସେତେ ଖାଏନି ଆ ବାହାରୁ ସବୁବେଳେ ଖାଇବା ବି ଉ ଚିନୁ, ଆପଣ ଯେମିତି କହିଲେ -ଖାଇବାକୁ ତ ଭୋଉତ୍ ଇଚ୍ଛା ହିଁ ହବ ତ ସେ ନୁହଁ ସେତେବେଳେ କେତେବେଳେ କେମିତି ଦି ଇଛା ହେଲେ ତ ଖାଇବାକୁ ହିଁ ପଡେ।
ଛ ଆଉ ଆପଣ ଏଇ ଯୋଉ ଦେହ ଖରାପ୍ ହେଲେ କେମିତି କଣ ବାହାରେ ରହିି କିଏ ଆଡଜେଷ୍ଟ୍ କରନ୍ତି?
ହଁ।
ମୁଁ ବି ତ ବାହାରେ ରୁହେ ଆପଣ ଜାଣିଛନ୍ତି ମୁଁ ବି ବାହାରେ ହିଁ ରୁହେ ମୁଁ ବି ଘରଠୁ ଦୂରରେ ହିଁ ଅ ଛି।
ଆଜ୍ଞା-ଆଜ୍ଞା। ତହ ନିହାତି ଜାଣିଥିବେ ତ ଏଇ ଦେହ ଖରାପ ଏହା ହେଲେ ମନ ବି ଭଲ ଲାଗେନି କି କି ଘର କଥା ହିଁ ମନେ ପଡେ ତାପରେ ହଁ ନିଜକୁ ହିଁ କରିବା ପାଇଁ ପଡେ କିମ୍ବା ଯଦି ଦେହ ଭଲ ନାହି ହେଲେ ତ ଔଷଧ ଖାଇବା ପାଇଁ ପଡେ ଆଉ ଅଧିକ କିଛି ହେଲେ ଆଉ ଅ ଅଧିକ ସେମିତି କିଛି ବି ନ ହେଉ ଯେମିତିକି କହିଲେ ବଡ଼ ହେଲା ପରେ ଦାୟିତ୍ୱବୋଧତା ଆମର ବଢ଼ି ଚାଲି ଚି ତ ନିଜର ନିଜକୁ ହିଁ ଖୟାଲ ରଖିବା ପାଇଁ ପଡେ।
ଆଚ୍ଛା ଆପଣ କଣ ବାହାରେ ରହିଲେ ନିଜ ରୋଷେଇ କରନ୍ତି ନା ବାହାରେ ଖାଆନ୍ତି?
ନା ନା ବାହାରୁ ଖାଇବାକୁ ମୁଁ ପସନ୍ଦ କରେନି କାରଣ ବାହାରୁ ତ ଆମେ ନେଇ ଆସିବା କିନ୍ତୁ ସେମାନେ କେମିତି ରୋଷେଇ କରିଥାନ୍ତି ତ ସେଥିଲାଗି ସେଠି କେତେ ଭଲ ଭାବରେ ରୋଷେଇ କରୁଛନ୍ତି କି ନାଇଁ ଏସବୁ ତ ଆମେ ଦେଖୁନି ନା ତ ତେଣୁ ମୁଁ ସେ ଭାତ ଡାଲି ହଉ ପଛେ ନିଜେ କରିକି ଖାଇବାକୁ ପସନ୍ଦ କରେ।
ଦେହ ଖରାପ ହେଲେ କାମ କିମ୍ବା ପଢାପଢିରେ ତ ମନ ଲାଗେନି କିପରି କରନ୍ତି ସେଇ ଟାଇମିଙ୍ଗ ରେ।
ହଁ। ପାଠ ପଢ ନହେଲେ ପଢା ଯେତେଳେ ଦେହ ଖରାପ ହେଲେ ତ ନିହାତି ପାଠ ପଢିବାକୁ ଇଚ୍ଛା ହବନି।
ହଁ ସେଇ କଥା ତ -ନାଇଁ ଠିକ ନାଇଁ ଯେତେବେଳେ ଯଦି ଅ ଯେମିତି କି ଏମିତି ବି ହୁଏ ନା ବେଳେ ବେଳେ ଯେ ଠିକ୍ ଆମର ଦେହ ଭଲ ଥାଏ ଠିକ୍ ପରୀକ୍ଷା ଟାଇମ ରେ ହିଁ ଦେହ ଖରାପ ହେଇଯାଏ।
ହଁ ହଁ ନିହାତି। ସେମିତି ହିଁ ହୁଏ ସେଇ ସମୟରେ କଣ ହିଁ କରାଯିବ। କିଛି ନାହିଁ ବାଧ୍ୟ ବାଧ୍ୟକତାରେ ଯେତିକି ଇଚ୍ଛା ହେଲା ଯେତିକି ସମୟ ଦେଖିଦବା କଥା ସେ ସମୟରେ ନହେଲେ ନିଜର ଯୋଉଟା ପ୍ରିୟ ବିଷୟ ଯୋଉଟା ଭଲ ଲାଗେ ସେଇ ସମୟରେ ସ ସେଇଟା ପଢିଲେ ମନେ ରୁହେ ନହେଲେ ଅଲଗା ତ ଏମିତିରେ ଦେହ ଖରାପ ଥିବ ମତେ ଏଇ ଅ ବିଷୟ ଟା ଭଲ ଲାଗୁନି ତଥାପି ମୁଁ ଧରିକି ବସିଥିବି ତ ସେଠି ଆହୁରି ହି ଚିଡଚିଡା ଲାଗିବ ତ ନିହାତି ଆଉ ତାପରେ ନିହାତି ଗୀତ ଶୁଣିବାକୁ ପସନ୍ଦ କରିବି ଟିକେ ଏକାକି ବସିବି ମାନେ ସାଙ୍ଗ ମାନଙ୍କ ଙ୍କ ସହିତ ବସିକି କିଛି ଗୋଟେ ଆଲୋଚନା ମଜାମସ୍ତି କରିବା ଏମିତିରେ ନିଜକୁ ଯେତେ ଆମେ ବ୍ୟସ୍ତ ରଖ୍ ବା ନା ସେତେ କଷ୍ଟଟା ଆମକୁ କମ୍ ଜଣା ପଡେ।
ହଁ ଯେତିକି ଆମେ। ନିଜକୁ ମାନେ ବିଜି ରଖିଯାଉ ତ ସେଇ ଟାଇମିଙ୍ଗ ରେ କିଛି କଷ୍ଟ ଟିକେ ଜଣା ପ ପଡେନି ସେଇ ଭିତରେ ନିଜର କଷ୍ଟ କ ଭୁଲି ଯାଇଥାଉ। ଦେହ ଖରା ଥିଲେ କଣ ଖାଇବାକୁ ପସନ୍ଦ କରନ୍ତି?
ଦେହ ଖରାପ ହେଲେ କଣ ଖାଇବାକୁ ପସନ୍ଦ କରେ ସେଇ ସମୟରେ ତ ଅଧିକାଂଶ ଖାଇବାକୁ ହିଁ କିଛି ଭଲ ଲାଗେନି ତ ଅ ତେଣୁ ଯେମିତି କିି ଯୋଉ ଫଳ ହେଲା ମୋର ରହୁଛି ଫଳ ଭିତରେ ଅଙ୍ଗୁର ମତେ ଭଲ ଲାଗେ ତ ମୁଁ ତାକୁ ହିଁ ଖା ଥାଏ ଅଧିକାଂଶ ମୋ ପାଖରେ ଅଙ୍ଗୁର ଥାଏ। ଆଉ କେ ମୁଁ ତା ସହ କମଳା ସେଉ। ଆଉ ଆପଣ କଣ ନିଜେ ରୋଷେଇ କରନ୍ତି ନା ବା
ନା ନା ମୁଁ ବି ନିଜେ ହିଁ ରୋଷେଇ କରେ ଆମର ଇଏ ହଷ୍ଟେଲ ହେଲେ ଆମେ ସେ ନିଜେ ରୋଷେଇ କରି ଖାଉ। ସେଇ ସୁବିଧା ଅଛି ଆମକୁ ରୋଷେଇ କରିବା ପାଇଁ ରୋଷେଇ ଘର ଦେଇଛନ୍ତି।
ଆଜ୍ଞା।
ହୁଁ।
ତ ଆପଣଙ୍କୁ କଣ ରୋଷେଇରେ ପ୍ରତ୍ୟେକ୍ ଜିନିଷ ବନେଇ ଆସେ ନା କିଛି କିଛି।
ନାଇଁ ନାଇଁ ମୁଁ ଅଧିକାଂଶ ତ ଉଁ ଜାଣିଛି କିଛିଟା ଜିନିଷ ଜାଣିନି ଛୋଟ ଛୋଟ ଜିନିଷ ହିଁ ଜାଣିନି ପ୍ରାୟତ ମୁଁ ପ୍ରତେ ଜିନିଷ ଜାଣିଛନ୍ତି ଯେମିତି ଛୋଟ ଛୋଟ ଜିନିଷ ମାନେ ଚାହା ଇଏ ସାଧାରଣ ଜିନିଷ ସମସ୍ତେ ତେ ଜାଣିଥାନ୍ତି ହେଲେ ଏଇ ଜିନିଷ ମୁଁ ଜାଆଣିନି ବାକି ସବୁ ଆସିଯାଏ। ଯେହେତୁ ମୁଁ ଚା ପିଇଏନି ମାନେ କେବେ ବି ପିଏନି। ତ ସେଇ ଜିନିଷ ଟା ମତେ ବିଲକୁଲ ବି ଆସେନି।
ନାଇଁ ନାଇଁ ଏଇଟା ଗୋଟେ ବହୁତ ଭଲ ଅଭ୍ୟାସ। କହିଲେ ଯେମିତିକି ଚା ନ ପିଇବା କାରଣ ଏଇଟା ଗୋଟେ ମୁଁ ଯେତିକି ବି ଦେଖିଛି କି ମୋ ସାଙ୍ଗ ମାନଙ୍କର କିଛିଟା ଏତେ କମ ବୟସ ସେମାନେ ଚାହା ପ୍ରତିଆ ବହୁତ ଆସକ୍ତି ସେମାନେ କି ଏବେ ନ ପିିଲଲେ ହବନି ସେଇ ସମୟରେ ନ ପିଲେଇ ହବନି ତ ନିହାତି ଭାବରେ ସେ ତା ଗୋଟେ ଭଲ ଅଭ୍ୟାସ ହିଁ ନୁହେଁ ତ ବହୁତ ଭଲ ନା ତ ଆପଣଙ୍କୁ ପସନ୍ଦ ନା
ହଁ ସେଏ ତ ଠିକ କଥା କିନ୍ତୁ ପ୍ରତି ଜିନିଷରେ ତ ଭଲ ଗୁଣ ବି ଥାଏ ଆଉ ମାନେ ଭଲ କଥା ବି ଥାଏ ତାର କିଛି ଖରାପ ବି ଥାଏ। ତ ଚା ପିଇବାର ବି କିଛି ଖରାପ ବି ଅଛି ଭଲ ବି ଅଛି ଯେମିତି କି କ୍ଳାନ୍ତର ଲାଗେ ଚା ପିଇଲେ ସେମାନଙ୍କୁ ଗୋଟେ ଆରାମ ମିଳେ। କିନ୍ତୁ ସେ ଜିନିଷ ଟା ଆମ ପାଖରେ ହେଇପାରେନି ଯେହେତୁ ଆମେ କେବେ ବି ସେଇ ଜିନିଷ ପିଅନୁ। ତ ସେଇ ଜିନିଷ ଆମେ ତ ପିଇ ପାରିବାନି ସେଇ ଟାଇମ ରେ।
ହଁ ମୁଁ କହିବା ଅର୍ଥ କୌଣସି ଜିନିଷ ପିଇବା ଖାଇବା ଖରାପ ନୁହେଁ। କିନ୍ତୁ ସେଇ ଜିନିଷକୁ ଅଭ୍ୟାସ ରେ ପକେଇବା ହଉଛି ଖରାପ।
ହଁ ସେ ସବୁ ଅଭ୍ୟାସରେ ପକେଇଟା ହିଁ ଖରାପ।
ଆଜ୍ଞା ଆଉ ଯେମିତି କି
ବାହାରେ ରହିକି ଆପଣଙ୍କ ବି ଅଧିକା ଅସୁବିଧା କୋଉ କଥା ପାଇଁ ହିଁ ହୁଏ? ମାନେ ଏମିତି କିଛି ଅସୁବିଧା ଫେସ୍ କରିଛ ମାନେ ବାହାରେ ରହିକି ଲାଗିଛି ଯେ, ନାଇ ଏଇ ଜିନିଷ ପାଇଁ ବାହାରେ ରହିବା ଟା ବହୁତ ଅସୁବିଧା ହଉଛି।
ବ ନିହାତି ବାହାରେ ରହିବା ପାଇଁ, ପ୍ରଥମ କଥା ତ ହେଲା ନିହାତି ଯେମିତି କହିଲେ ରୋଷେଇ କାରଣ ମତେ ରୋଷଇରେ ସେତେ ଭଲ ଆସେନି, ତ ତେଣୁ ଯେତେବେଳେ ଯାହା ଆସେ ବନେଇକି ଖାଇଦିଏ। ଭାବେ ଘରେ ଥିଲେ ହଁ ମା ବନେଇ ଦେଇେଥାନ୍ତେ, ଏଇଟା ସେଇଟା ଏତେ ପ୍ରକାର ସେଇ ତା ଗୋଟେ ଭାବେ ଆଉ ତା ସହିତ ନିଜକୁ ନିଜେ ଯେତେବେଳେ ଘରେ ତ ନିଜର କାମ ଘରେ କରିଦଉଥିଲେ, ମା ଭଉଣୀ କିଏ ବି ରୁହନ୍ତି କିନ୍ତୁ ଏବେ ତ ସବୁ ପୁରା ସବୁ କିଛି କାମ, ଆମକୁ ହିଁ ନିଜର ନିଜକୁ କରିବା ପାଇଁ ପଡେ ଗୋଟେ ପ୍ରକାର ନିଜର ହିଁ ନିଜକୁ ନି ନିଜେ ଯତ୍ନବାନ ହବା ପାଇଁ ପଡେ।
ଆଛା ଆପଣଙ୍କ ଜୀବନରେ କଣ ସେମିତି କେହି ସାଙ୍ଗସାଥୀ ଆସିନାହାନ୍ତି? ଯେମିତି କିି ମାନେ ପରିବାର ପରିବାର କଥା ତ କେହି ବି ପରିବାର ଜାଗା କେହି ନେଇପାରିବେନି। କିନ୍ତୁ ସେଇ ଯୋଉ କିଛି ସମୟ ଆମର ଯୋଉ ଦେହ ଖରାପ ହେଇଥାଏ, ଯେମିତି କି ସେମାନେ ଆମ ସହିତ ପରିବାରର ଜାଗା ଟା ନେଇକି ଆମକୁ ଯୋଉ ଯତ୍ନ
ହଁ ହଁ ନିହାତି ଭାବରେ ସେଇଟା ମୁଁ କହିପାରିବିନି ମୁଁ ଯେତେ ବି ହଷ୍ଟେଲରେ, ଯୋଉଠି ବି ରହି ରହି ଆଜି ପର୍ଯ୍ୟନ୍ତ ଆସିଛି ନିହାତି ଭାବରେ ସେମିତି ବି ବହୁତ ସାଙ୍ଗ ମିଳିଛନ୍ତି, ବହୁତ ତ ନୁହେଁ ଯେମିତି କିି ଦି ଚାରି ଜଣ ଏମତି ମିଳିଛନ୍ତି ମତେ। ସେମାନେ ବି ମୋ ଜୀବନରେ ଅବିସ୍ମରଣୀୟ ହେଇକି ରହିବେ ସେମାନଙ୍କ ସ୍ଥାନ ମୋ ଜୀବନରେ ବହୁତ ସ୍ଵତନ୍ତ୍ର, ତ ସେମାନେ ଏମିତି ଦେହ ଖରାପ ହେଲା ସମୟରେ ବହୁତ ଯତ୍ନ ନ ପାଖରେ ବସିକି ମୁଣ୍ଡରେ ଯେମିତି ପାଣି ପଟି ଦବା ଔଷଧ ସମୟରେ ଖାଇଲେ କି ନାହିଁ ଆସିକି ଦବା, ଏଇ ସବୁ ଖାଇବାକୁ ଦବା ସେମାନେ ସେତିକି ଜିନିଷ ସତରେ ବହୁତ ଯତ୍ନ ନିଅନ୍ତି। ଆ ସେମିତି ସାଙ୍ଗ ଜୀବନ ରେ ବହୁତ କମ ଥାଆନ୍ତି।
ଆଜ୍ଞା।
ଆଜ୍ଞା।
ଦେହ ଭଲ ରଖିବା ପାଇଁ ଆପଣ କଣ କଣ କରନ୍ତି, ତାହେଲେ ଏବେ ଯେହେତୁ ବାହାରେ ରହୁଛନ୍ତି। ଭଲ ରଖିବାର ଅଛି, ଯେହେତୁ ଆମେ ଘରେ ଥିଲେ ଟିକେ ମାନେ ବିନ୍ଦାସ ରହିଯାଉଛି ନାଇଁ ଯାହା ବି ହବ କିଛି ଅସୁବିଧା ନାହିଁ ଆମ ପାଖରେ ପରିବାର ଅଛନ୍ତି, କିନ୍ତୁ ବାହାରେ ରହିଲେ ଆମକୁ ସ୍ୱା ପ୍ରତି ବହୁତ ଜଗିବାକୁ ପଡେ ସେଇ ସମୟରେ କଣ
ହଁ ଯେମିତି କିି ଠିକ ସମୟରେ ଖାଇବା, ପିଇବା ଏମିତିରେ ବି ସମୟରେ ଉଠିବା। ଇ ଆଉ ନିହାତି ଅଳ୍ପ ସମୟ ହଉ ପଛେ ଧ୍ୟାନ କରିବା, ଯେମିତି କି କହନ୍ତି ଯୋଉ ଯୋ କରିବା ହଉ ବ୍ୟାୟାମ କରିବା ହଉ, ଏଇ ସବୁ ତ ନିତିଦିନ ଜୀବନରେ ଆମକୁ ଆଡ୍ କରିବା ପାଇଁ ହିଁ ପଡିବ, ଯେମିତି ହଉ ତ ମୁଁ ନିହାତି ଏସବୁ ସକାଳୁ ଉଠି କିଛି ସମୟ ଧ୍ୟାନ କରେ ଯୋଗ କରେ ତାପରେ, ସନ୍ଧ୍ୟାରେ ମୁଁ କିଛି ସମୟ ପାଖ ପାର୍କ ରେ ଚଲାବୁଲା କରେ ବ୍ୟା ବ୍ୟାୟାମ କରେ ତ ନିହାତି, ଆମକୁ ଏସବୁ ପ୍ରତି ଆଉ ଠିକ ସମୟରେ ଖାଇବା ପିଇବା ସହିତ ଠିକ ସମୟରେ ଶୋଇବା, ଆମେ ଯେମିତିକି ଆଜିିକାଲି ବହୁତ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଆମେ ଶୋଉନେ ତ ସେଇ ସବୁ ଅଭ୍ୟାସକୁ ଛାଡ଼ିବା ପାଇଁ ପଡେ।
ଆଜ୍ଞା।
ଆଜ୍ଞା ତ ଏମିତି ହିଁ ଥିଲା ତ ନା ବହୁତ ଭଲ ଲାଗିଲା ଆପଣଙ୍କ ସହି ତ ମୁ କହିଲି ନା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଧନ୍ୟବାଦ।